ଅଁ।
କଣ କରୁଚୁ?
ବସିଚି ଆଉ।
ଆଉ ଭାଇ ବାହାଘର ଆସିବୁ।
ଉଁ ତେବେ?
ଏଇ ଅଗଷ୍ଟ ସତେଇଶ୍ ଆଉ।
ଅ ହଁ। ଦିନ ବାହାଘର ନା ରାତି?
ରାତି ବାହାଘର।
ଆଁ।
ରାତି ବାହାଘର ରାତି ବାହାଘର।
ରାତି।
ଉଁ। ଆସିବୁ କଣ କେମିତି କରିବା ସବୁ। ତେ ଡିଜେ ଫିଜେ ଆସିବ କଣ ଡିଜେ ଆଣିଲେ ଭଲ ହବ?
କଣ ଡିଜେ ମୁଁ କହିପାରିବି।
ଦେଖିକି ଗୋଟେ ଭଲ ଡିଜେ ଟେ ଆଣିବା। ପଚାସ ଷାଠିଏ ହଜାର ଟଙ୍କା ଭିତରେ ଭଲ ଡିଜେଟେ ଦେଖିବୁ।
ଅହ।
ସାଙ୍ଗ ତାର ତ ଜଣକୁ ଭଲ ପାଉଛି ତାର ଚାଟିଙ୍ଗ କରୁଛି ଆଉ।
ହୁଁ।
ସବୁ ଛାଡ ବାହରେ କଣ କଣ କରିବା କହିଲୁ?
କଣ କରିବ?
ହଳଦୀ ସେରିମନୀ ଟିକେ କରିବା ହଳଦୀ ସେରିମନି।
ହଁ।
ସମସ୍ତଙ୍କ ପାଇଁ ହଳଦା କୁର୍ତ୍ତା କରିବା। ବହୁତ କାମ ଭାଇ ବାହର ବହୁତ କାମ ଅଛି। ଆଟେ ଗୁଆ ଦେ ଆଉ ଏ କାଡ ଛପା ହଁ ବା।
କେତେ କଣ ଲୁଗା ପେଣ୍ଟ ସାଟ କିଣିବୁ। ବନ୍ଧୁବାନ୍ଧବ ଡାକିବୁ।
ହଁ ବା ଯଗା କେତିରେ ହୋଲସେଲିଂ ରେ ଆଣିଆ ହାରି ନାାଇ କଣ କହୁଛୁ?
ହୁଁ।
ଏକାଥରେ ଯିବା କଟକ୍ ଭୁବନେଶ୍ୱର ଯିବା। ଆଣିକି ଆସିବା ଆଉ।
ଆଉ ପଇସା ଖର୍ଚ ହବ୍ ବହେ।
ହଁ ବା ଭାଓରେ ଯା ନହେଲେ କମ୍ ଟା ହଉଛି ଦଶ ରୁ ବାର ଲକ୍ଷ ଟଙ୍କା କମ ଟା।
ହୁଁ। ସୁନା କିଣି
ଏନ ତ ସୁନା ସବୁଠୁ ଅଧିକ ପଡ଼ିବ।
ହଁ ସୁନା ଭୋଜି ଭାତ ଫୁଣି କରିବୁ।
କଣ କହିଲୁ ହଁ ବା ଭୋଜି ଭାତ ଅଛି ଭୋଜି ଭାତରେ ପୁଣି ବହୁତ ପ୍ରକାର ଆଇଟମ୍ ହେଲା ଆଜିକାଲି ଦୁନ୍ ଦୁନିଆ ହେଲାଣି।
ହଁ।
ବହୁତ ଆଇରନ ନହେଲେ ସମସ୍ତେ କରୁଛନ୍ତି ନହଲେ ଇଏ କଲାନୀ ସିଏ କଲାନି। ଟା ହେଲାନି ପୁଣି ଲୋକ ବି ବାରିବା ପାଇଁ ଅଛନ୍ତି।
ହଁ।
ନାଇଁ କି।
ହଁ। ମୋର କିଛି ପାାର୍ଟି ସୁଉଜୁ ବାହାର ପିଲାଙ୍କ ପାାର୍ଟି ଶୋବୁଚି କି? ହାଲୋ।
କଣ କହିଲୁ?
ମୁଁ କହିଲି ବାହାର ପିଲାଙ୍କ ପାଟି ଶୁଭୁଛି କି ତତେ?
ନା ନା।
ଓହୋ ଆଉ କଣ କରୁଛୁ?
ଏଇଠି ବସିଥିଲି ସେ ତ ବାହାଘର କଥା ଭାବିଲି କହିଲେ ମୁଁ ତତେ ଫୋନ କରେ ତୁ ଆସିବୁ କଣ କେମତି କରିବା? ତୁ ଫୁଣି ଇଏ ଆଣିବା ଯୋଉ କଣ କହିଲୁ?
ବାଜା।
ବାଜା ତ ଆସିବ ପାଣ୍ଡା ଗରିଲା ଫରିଲା ଏବେ ଯୋଉ ନୂଆ ଚାଲିଛି।
ହଁ।
ହୁଁ ଏଇରା ସବୁ ଆଣିବା। ବହୁତ ପ୍ରକାର କାମ ଅଛି ନା ଆଉ।
ହୁଁ।
ମସ୍ତେ ମିଶିମୁଶାକି ଟିକେ କିଛି କାମ ନେଇଗଲେ ମତେ ଟିକେ ହାଲ କା ଲାଗିବ ଆଉ।
ହୁଁ। ଖାଇସାରିଲଣି?
ନା ଖାଇନି ଏ ଏଠି ସମସ୍ତଙ୍କ ଲିଷ୍ଟରେ ଲେଖାହଉଥିଲା ନା କଣ କିନ୍ଦି ହବ? ବାହାଘରରେ ସେଟା
ଓହୋ।
କଥିଲି ଆଉ
ଓହୋ। ଆଉ କଁ ଖବର?
ଏମତି ତ ଦୁଃଖେ ସୁଖେ ଚାଲଚି। ଆଉ ତୁ କଁ ଖାଇଥିଲୁ?
ମୁଁ କିଛି ନାଇଁ ଖାଇଥିଲି ବରା ଖାଇକି ବସିଚି ଆଉ ଖେଳ ଖେଳ ଦେଖିବି ବୋଲି।
ଓହୋ ଡିଜେ ଡିଜେ ହଁ ଭଲ। ତୁ ଡି ଜେ ପଞ୍ଚାଶ ପଞ୍ଚାବନ ହଜାର ଟଙ୍କା ଭିତରେ ବୁଝିଦବୁ ହେଲା ମନେ କରିକି।
ହୁଁ।
ଯେ ଭଲ ଆଜିକାଲି ଯୋଉଟା ଚାଲିଚି ତୁ ଦେଖିକି ଆଣିବୁ ତମ ତି ଛୁଆ। ତମମାନଙ୍କ ଇଏରେ ଯିବ ଆଉ।
ହୁଁ।
ଏରା ନବା ଆହୁରି ଲୋକଙ୍କ ପାଇଁ ଆଉ ସେଦିନ ଭାବୁଚି ଟେଣ୍ଟ୍ ବି ମୁଁ ଗୋଟେ ଭ ତଡ଼େ ବୁଝିବାକୁ ପଡ଼ିବ ତ।
ଅଁ ଟେଣ୍ଟ୍ ଟା ତ ମେନ୍ ଡେକୋରେସନ୍ କରିିବ ଅଦାସ୍
ହଁ ତ। ଏଇ ତ ଆଉ କଁ କରିବି? ପଇସା ପ୍ରବଳ ଦରକାରେ ଟ୍ରେ ମୁଁ ଭାବୁଚି ଗୋଟେ ଲୋନ୍ ଟେ କରିବି ଆଉ ବଡ଼ ଲୋନ୍ ଟେ ଆଉ।
ଲୋନ୍ ନ କଲେ ଆଉ ବାହାଘର କରିପାରିବୁ?
ହଁ ପା ଏଇ ଯେମିତି ଖର୍ଚ୍ଚ ହଉଚି ପଇସା କହ ନା।
ପଇସା ପାଣି ଭଳିଆ ଯାଉଚି ଆଜିିକାଲ୍ ଇଆ ପଇସା ନଥିଲେ କିଛି ନାହିଁ।
ପଇସା ବିନା ତ କିଛି ଆଜିକାଲି ଚାଲିବନି ଆଉ ଖାଲି ପଇସାରେ ଲୋକ ଚାଲୁଚନ୍ତି କହିବାକୁ ଗଲେ ଆଉ।
ଉଁ।
ହୁଁ। ବାହାଘରଟା କେନ୍ତି ସୁରୁଖୁରୁରେ ହେଇଗଲେ ଟିକେ ଭଲ ଲାଗିବ।
ହଁ।
ନାଇ?
ଆଉ କଁ ଖବର?
ଏଇ ବାହାଘର ଇସ୍
ଘରେ ନା ବାହାରେ?
ଏ ବାହାରେ ଅଛି ପାର୍କ ଆଡ଼େ ବସଚି। ଏଇ ସବୁ ଲିଷ୍ଟ ଚାଲଚି ଆଉ।
ଉଁ ହୁଁ।
ଚାଲଚି ଏମିତି କଁ? ତା ଗୋଟେ ଚାଲିଚି ସେ ବାହାଘରଟା ସଇଲେ ଗୋଟେ ଅଡ଼ୁଆ ଯିବ। ଏତେ ଟେନସନ୍ ରହି ମୁଣ୍ଡରେ ଏଟା ବୁଝୁ ସେଟା ବୁଝୁ ଏଟା କର। ହଁ ବା। ସବୁ ପ୍ରକାର ବୁଝି ବୁଝାକି ଆସିଲାରୁ ଲେଟ୍ ହଉଚି।
ହୁଁ। ମୁଣ୍ଡ ଭାରି ଟେନସନ୍ ରହିବ।
ହଁ ପା। ଗରମ ହଉଚି ବୋଲି ରାତି ବାହାଘର କଲୁ ଆଉ। ହେତେବେଳ କୁ ତ ବର୍ଷା ହଉଥିବ ମତେ ଲାଗୁଚି।
ହଁ ହେତେବେଳେ ହବ ବର୍ଷା। ଆଉ ପନ୍ଦର କୋଡ଼ିଏ ଦିନି ପରେ ତ ବର୍ଷା ଚାଲିବ ଚାଲିବ ଆଉ। ରଜ ସରିଲା ମାନେ ବର୍ଷା ଆରମ୍ଭ।
ହୁଁ। ବାହାଘରରେ ବି ଏମିତି ବାହାଘରରେ ଅଧିକାଂଶ ଲୋକଙ୍କର ବର୍ଷା ହୁଏନି କି।
ଉଁ। ଆସ୍ ତମ ଆଡେ ରଜ ତମଆଡେ ରଜ ଫଜ ହଉଚି ନା ନାଇଁ?
ରଜ ହଉଚି ବାହାଘର ତ ଟେନସନ୍ ଆଉ ରଜ କୁଆଡେ ଯାଉଚି। ବାହାଘର ଟେନସନ୍ ରେ କିଛି ମୁଣ୍ଡରେ ପଶୁନି।
ବାହାଘର
ଭୋଜିଭାତ ହବ, ଗ୍ରୋସରୀ ଜିନିଷ ଫୁଣି କୋଉଠୁ ଆସିବ ରାସନ।
ହୁଁ।
ସେଇଟା ତମ ଆଡେ ଯାହା ଯାହା ଶସ୍ତାରେ ମିଳିବ। ସବୁ ବୁଝିକି ଆଣିବୁ ହେଲା।
ହଁ।
ବୁଝିବୁଝା ଦେଇକି ରଖିଥିବୁ। ଯିବା ଆଣିବା ଆସିବା ଆଉ। ତୁ ଆସିବୁ ଭାରି ଟିକେ ଶୀଘ୍ର।
ହଁ ମୁଁ ଯିବି ଆଉ।
ଆସିଲେ ଭାରି କାମ ଟିକେ କରିଦବା ଶୀଘ୍ର ଶୀଘ୍ର। ସରିଯିବ ଆଉ।
ଆଚ୍ଛା।
ବନ୍ଧୁବାନ୍ଧବ ସବୁ ଆଉ ଗୁଆଫୁଆ ଦେଇକି ଆଗୁଆ ରେଡି କରିଥିବ ଆଉ।
ହଁ ଗୁଆ ସମସ୍ତଙ୍କ ଘର ଆଡେ ନେଇକି ଯିବାକୁ ପଡିବ ନା। କଣ କରିବୁ। ବନ୍ଧୁବାନ୍ଧବ ତ ପ୍ରବଳ, ଝିଅ ଝିଆଣି।
ହୁଁ।
ସମସ୍ତେ ଆମର ଟିକେ ବଡ଼ ପରିବାର ତ। କିଏ
ଗୁଆ
କଣ କହିଲୁ?
ମୁଁ କହିଲି ଯୋଉଠି ଯଦି ଜଣଙ୍କ ଘରେ ବି ରହିଗଲା
ତୋ କଥା ଠିକ୍ ସେ ଶୁଭୁନି। କଣ ପାଟିରେ ପୁରେଇଚୁ କି?
ଶୁଭିଲା ଏବେ?
କଣ ଖାଉଚୁ?
ଏଇ
ଉଁ।
କହ କଣ କହୁଚୁ ଆଉ?
କେତେ ପ୍ରକାର କଣ କରିବା ତମେ ସବୁ ଛୁଆ କହିବ ନା ଆଉ।
ଉଁ ହୁଁ।
ଯୋଉଟା ଭଲ ସେଇଟା କରିବା।
ବାହାଘର ଟା ବେଶୀ ବାଟ ଯଉ ବେଶୀ ବାଟା ତମ ଘରଠୁ ନା ଅଳ୍ପ ବାଟ?
ଏଇଠୁ ଅଶୀ କିଲୋମିଟର ହବ।
ଉଁ।
ପୁଣି ଏଇ ବୋଲର କାର ବୋଲୋର କାର ଭଡ଼ାଟା ତ ଆମକୁ ଅଧିକ ବି ପଡ଼ିଯିବ।
ପୁଣି ଗାଡି ବୁଝୁ ପୁଣି ଗାଡି ଫାଡି ବୁଝିବା ପାଇଁ ପଡିବ ଦିନରେ ଗଲେ ରାତିରେ ଯାଇକି ଆସିବୁ କହିବାକୁ ଗଲେ।
ରାତିରେ କଣ ରାତି ବହୁତ ଦିନରେ ଶକ୍ କହିବାକୁ ଗଲେ ଆମେ ଏଠୁ ବାହାରି ଯିବା କେତେଟା ବେଳୁ? ଦିଟା ତିନିଟା ବେଳୁ। ଅଶୀ କିଲୋମିଟର ନା ବାଟ ନା। ତାହେଲେ ପିଲା ବାଟରେ ରହି ରହି ଥଣ୍ଡା ପାଣି ପିଇ ପୁଆଇକି ଯିବେ ତାଙ୍କର।
ହଁ।
ହୁଁ ଦେକ୍ଷା କଣ ଗଟେ କରିବା ଯାହାହେଲେ ତ ବାହାଘର ଟା କଣ ରହିବ କି ହେଲେ ଯିବା। ଆମ ପିଲା ଯେମିତି ସେଇ ଝିଅ ଘର କତିରେ କିଛି ପାଟିତୁଣ୍ଡୁ ନ କରନ୍ତୁ।
ହୁଁ।
ପିଲାଙ୍କୁ ଟେ
ହଁ ସୁରୁଖରୁରେ ଯିବ ସୁରୁଖୁରୁରେ ଆସିବେ ଆଉ।
ହଁ ପା ସେଇଟା କରିବା ଯାହାଲେ।
ଖିଆ ଖୁଇ ସଇଲାଣି
ହଁ ଖାଇସାଇଲିଣି। ଭାବିଲି ଦେ କଲ୍ କରେ ତୁ କଣ କରୁଚୁ କଣ କେମିତି ଯିବା?
ହଉ ଯା ଖାଇବା ପିଇବ ଆଉ।
ଖାଇବି ତ ଆହୁରି ଅଛେ ରାତିରେ ମୁଁ ବହୁତ ଡେରି ରେ ଖାଏ।
ହଁ ନିଦ ଲାଗିଲାଣି ଯାହା ଖାଇବା ଆଉ।
ବେ ନିଦ ଲାଗିଲାଣି।
ହଁ।
ହଉ ଯା ଶୋଇବ ଆଉ ମୁଁ ରହୁଚି ତାହେଲେ ଆଁ।
ହଉ।
ହ।
ଆରେ